ହ୍ୟାଲୋ ଭାଇ ନମସ୍ କାରି କଁ କରୁଚନ୍ତି?
ଆଜ୍ଞା।
ମୁଁ କହିଲି କଣ କରୁଛନ୍ତି ଏବେ?
ହୁଁ ମୁଁ ବସିଛି ଆଉ ତମେ କଣ କରୁଛ?
ମୁଁ ଅଛି, ଆମର ଏଠି ଆମ ପାର୍କରେ ଅଛି। ଆ ଉଦ୍ୟାନରେ ଗାଁର ଉଦ୍ୟାନରେ ବସିଛୁ ଆଉ।
ଆଚ୍ଛା ବର୍ଷା ହଉଛି?
ହଁ ବର୍ଷା ତ ସକାଳୁ ଝରି ଲାଗିଛି ଯେ ଏତେଯାଏଁ ବି ମାନେ ଛାଡିବାର ନା ଧରୁନି। ବର୍ଷା ଯେନ୍ତି ମାନେ ପ୍ରାଗହୁ ଲକ୍ଷ କରି କରାହେଉଛି ଏମତି ବର୍ଷା ଦିନମାନଙ୍କୁ ହିଁ ହବ।
ହଁ।
ଏମତି ଚାଲିଛି ଆଉ ଆପଣ ଆଡେ କଣ କେମିତି ବର୍ଷାପାଗ ଅଛି? ହାଲୋ। ହ୍ୟାଲୋ। ରହ। ହାଲୋ। ହଁ ମୁଁ କହିଲେ ଆପଣ ଆଡେ କଣ କେମତି ପାଗ କରଛି। ହାଲୋ ଶୁଭିଲା ମୁଁ କହିଲି ଆପଣ ଆଡେ କଣ କେମିତି ପାଗ ଅଛି?
ବର୍ଷାଟା କଣ୍ଟିନ୍ୟୁ ହେଉଛି ଆଉ ତିନି ଦିନ ହେବ। ଆଉ କୁଆଡ଼େ ବି ବାହାରି ହେଉନି ଯାଇ ହେଉନି।
ଆଚ୍ଛା।
ଆଉ ବର୍ଷା ଋତୁଟା ହିଁ ମତେ ଜମା ଭଲ ଲାଗେନି। ତମକୁ କୋଉ ଋତୁ ଭଲ ଲାଗେ?
ବର୍ଷାଦିନ ସବୁ ଋତୁର ମାନେ ଭଲ ଗୁଣ ଅଛି, ଖରାପ ଗୁଣ ବି ଅଛି। ବର୍ଷାଋତୁରେ ତ ବର୍ଷା ହଉନି ହବ ତାହେଲେ କଣ? ଓ ବର୍ଷା କିନ୍ତୁ ମାନେ ଠିକ୍ ଟାଇମରେ ଯେତେବେଳେ ମାନେ କୃଷକମାନେ ଅନଉଛନ୍ତି କି ବର୍ଷା ଏ ବି ଏତେ ବର୍ଷା ଦରକାର ନାହିଁ କିନ୍ତୁ ମାନେ ଏବେ ଅଧିକ ବର୍ଷା ହେଇଛି ଠିକ ମାନେ ଫସଲ ମାନେ ଟିକେ ତଳି ରୁଆ ଟାଇମ ପରେ ଆଉ ବର୍ଷା ହଉନି ଯେ। ମରୁଡି ହେବାର ସମ୍ଭାବନା ରହିଯାଉଛି। ହଁ।
ଆଜିକାଲି ଜଳବାୟୁ ସବୁ ପରିବର୍ତ୍ତନ ହେଲାଣି। ଠିକ ଟାଇମରେ ଠିକ ଜିନିଷ ଟା ହେଇପାରୁନି।
ହୁଁ।
ତ ବହୁତ ପରିମାଣରେ ହଉଛି, ଯେତେବେଳେ ହଉନି ତ ମରୁଡି ପଡିଯାଉଛି କିଛି
ଆମର ବି ମାନେ ଆମର ବି ସେଥିରେ ବୋହୁତ ଭୁଲ ରୋହୁଛି ନା ଆମେ ବି ଗଛ ଫଛ ବୋହୁତ କାଟି । ମନୁଷ୍ୟ ମାନଙ୍କର ହିଁ ସବୁ ଭୁଲ ରୋହୁଛି।
ହଁ ହଁ।
ଋତୁ ପରିବର୍ତ୍ତନ ଚାହିଁଲେ ସେମାନେ ମନୁ ମଣି ମଣିଷ।
ହଁ।
ସମସ୍ତେ ମାନେ । ସବୁ ଲଗେଇବା କଥା ବି ଉଚିତ୍। ନିଜର ପରିବେଶ ସବୁ ସବୁବୋଳେ ସଫା ସୁୁତରା। ଆଉ ବର୍ଷା ଦିନେ ତ ବୋହୁତ ମାନେ କଣ ଗାଁ ଗହଳିରେ ବୋହୁତ ମାନେ କଣ ଏବେ ପାଣି ଫାଣି ଜମି ବୋହୁତ ମଶା ଫଷା ହିଁ ହୋଉଥୁବ ମାନେ ହୋଉଛନ୍ତି।
ହଁ।
ତାଦ୍ୱାରା ଆଜ୍ଞା ଆମକୁ ଯୋଉ ଦେହ ଖରାପ ହୋଉଚି ଡାଇରିଆ ଖାଇବା ବି ଆମ ଲୋକୋମାନେ ସଂକ୍ରମିତ ହୋଉଛନ୍ତି।
ହୁଁ।
ନାଇଁ ଖାଇ
ତଥାବି ତମକୁ କୋଉ ଋତୁ ବେଶୀ ଭଲ ଲାଗେ ନା ସବୁ ଋତୁ ଭଲ ଲାଗେ।
ମତେ ହେଟି ଶୀତ ଋତୁ ଟା ବୋହୁତ ଭଲ ଲାଗେ। କାରଣ ଶୀତ ଋତୁରେ ଆମ ଚାରି ଚତୁରର୍ପାଶ୍ୟ ପୁରା ସବୁବୋଳେ ମାନେ କଣ ସଫାସୁତୁରା ହିଁ ହୋଇଥାଏ। ଅଧିକ ପରାଉ ଅଧିକ ଇଏ ହୋଉନି ତାପରେ ଶୀତ ଋତୁଟା କଣ ଆମର ମାନେ ବୁଲାବୁଲି ପାଇଁ ଶୀତ ଋତୁ ଯ ବୋହୁତ ବେଷ୍ଟ୍ ହେଇଥାଏ ବହୁତ ଭଲ ମାନେ ସାଙ୍ଗସାଥି ସହିତ ତ ବୁଲି ଯିବା ପାଇଁ ବାହାରୁକୁ ଭଲ ଭଲ ପର୍ଯ୍ୟଟନ ସ୍ଥଳୀ ସବୁ ଆଦି ବୁଲି ଯିବା ପାଇଁ ଭଲ ଭଲ ହୋଇଥାଏ ମାନେ ଭଲ ଋତୁଟା ଆଉ ଆଉ ତାପରେ ସବୁ ସାଙ୍ଗସାଥି ମା ଏକାଠି । ନୂଆ ବର୍ଷ ମା ପଡେ ଏହି ଶୀତ ଋତୁ ରେ।
ହଁ।
ସବୁ ସାଙ୍ଗମାନଙ୍କ ସହିତ ଭୋଜିଠୁ ଆରମ୍ଭ କରି ବୁଲାବୁଲି ସବୁ ସାଙ୍ଗମାନଙ୍କ ସାଙ୍ଗେରେ। ଆଉ ଖରା ଦିନେ ତ ଆଉ ଗଛ ପୁରା ଶୁଖିଯିବ ପାନୀୟ ନଦୀ ନାଳ ପୁରା ସବୁ ଶୁଖିଯିବ। ସବୁ ଏମିତି ସୁଖୀ ଯିବ। ଆଉ ପାଣି ଯୋଗୁ ତ ଭାରି ସଙ୍କଟ ଖରା ଦିନେ ଏମିତି ପ୍ରୋବ୍ଲେମ୍ ହୁଏ।
ହୁଁ ଶୀତ ଦିନ ହେଲେ ସମସ୍ତେ ସବୁଆଡେ ଯାଇପାରିବେ ଖରା ଦିନ ହେଲେ ଖରା ରେ କୁଆଡେ ଯାଇପାରିବେନି। ବର୍ଷା ହେଲେ ବର୍ଷାରେ ବି କୁଆଡେ ଯାଇପାରିବେନି।
ତତେ ଖରା ଦିନ କଣ କଣ ଖରାଦିନେ କଣ ସବୁ ମାନେ ସନଷ୍ଟ୍ରୋକ ହେଇଯାଏ ଲୋକୋଙ୍କୁ ମାନେ ଏତେ ଜୋରେ ମାନେ ହେଇକି ମାନେ ସୂର୍ଯ୍ୟ କିରଣରେ ଲୋକୋଙ୍କୁ ମାନେ ମୁଣ୍ଡ ବୁଲାଏ। ଆଉ ଏମିତି ସମସ୍ତଙ୍କୁ ହୁଏ ଖରାରେ ଆଉ। ଆଉ ଖରାରେ ଲୋକୋ ବୋହୁତ କିଛି କାମ ବି କରିପାରନ୍ତିନି।
ହଁ। ଆଉ ବୁଲାବୁଲି କୁଆଡେ ବୁଲିଚ ଏବେ କୁଆଡେ ଯାଇଥିଲ ରଜରେ
ଆଉ ରଜରେ କଣ ଆମର ତ ଯାହା ସକାଳ ଦଶଟାରୁୁ ମାନେ ତିନିଟା ହାତେ ଯାହା ବୁଲାବୁଲି ହବ ଗାଁ ଚାରି ବାରୁଆଁ କି ଗାଁର ଦଶ କିଲୋମିଟର ପନ୍ଦର କିଲୋମିଟର ଭିତରେ ଯାହା ସବୁ ଅଛି ପର୍ଯ୍ୟଟନ ସ୍ଥଳୀ କି ଅ ମନ୍ଦିର ଫନ୍ଦିର ଅଛି। ସେଟା ସବୁ ବୁଲାବୁଲା ହବ ଆଉ ଏମିତି ହବ ବୁଲାବୁଲି କଁ ସାଙ୍ଗସାଥି ମାନେ ଯାଉ ବୋହୁତ ମଜା କରୁ ରଜନେ ରଜ ବିଭିନ୍ନ ଆମର ଯାଉ ଜାଗା ପାର୍କ ସବୁ ଭିନ୍ନ ଭିନ୍ନ ଗାଁକୁ ବି ଯାଉ ବୁଲି। ହଉ। ଆମ ପୋଷାକ ସବୁ ତିଆରି କର ମାନେ କିଣା ହୁଏ ହଁ। ରଜ ଦିନିଆ ବହୁତ ଭଲରେ ପାଳନ କରାଯାଏ ଆଉ ତମେ କେମତି କଣ ରଜ ପାଳନ କଲ।
ହଁ ରଜରେ ମୁଁ ଯାଇଥିଲି ଭାଇଜାକ ଯାଇଥିଲି। ଟ୍ରେନରେ ଆମେ ଗଲୁ ସାଙ୍ଗ ପିଲା ସବୁ ପାଞ୍ଚ ଛଅ ଜଣ ମିଶିକି ଗଲୁ ଗୋଟେ ଦିନ ସେଠି ରହିଲୁ।
ହାଁ ଆଛ ପ୍ଲାନିଙ୍ଗ ଟା କେମିତି କଣ ଫାଷ୍ଟ ହେଲା? ପ୍ଲାନିଙ୍ଗ କଣ କେମିତି ହେଲା ମାନେ ତାର କଣ? ପକେଇଦେଲୁ ଗ୍ୟାରେଣ୍ଟି ସେ ତ
ସିଏ ଯାଇଥିଲା ଆଗରୁ ଟିକେଟ୍ କାଟିଥିଲୁ ଟିକେଟ୍ କାଟିକି ଗଲୁ ସେଠି ଗୋଟେ ଦିନ ଅ ରହିଲୁ ସକାଳେ ପହଞ୍ଚିଲୁ। ରାତିରେ ଏଠୁ ବାହାରିଗଲୁ ସକାଳୁ ସେଠି ପହଞ୍ଚିଗଲୁ ହାଇଜାକେ ପହଞ୍ଚିକି ସେଇଠି ରୁମ୍ ନେଲୁ। ଟିକେ ଫ୍ରେସ୍ ହେଇକି ବାହାରିଲୁ ବୁଲିବା ପାଇଁ ବାହାରିଲୁ କିନ୍ତୁ ସେପର୍ଯ୍ୟନ୍ତ ପ୍ରବଳ ଖରା ହେଉଥାଏ ରଜରେ ତ ଜାଣିଥିବ। ପାଗ ଏତେ ଭଲ ବି ନଥିଲା ସେ ଖରାରେ ବି ଆମେ ପୁରା ବୁଲିଛୁ। ଏ ଏତେ ଭଲ ସେ ବୁଲି ହେଲାନେଇ ଯେହେତୁ ଯାଇଛୁ ଆଉ ସମୟ ଦେଇ ହେଇଛୁ ସେମିତି ଆ ଜଷ୍ଟ୍ କରିକି ବୁଲିବା କଥା ଆଉ ବୁଲିଲୁ ବହୁତ ଗୁଡ଼ାଏ ବିଚ ଅଛି ସେଠି ବିଚ ବୁଲୁ ବିଚ୍ ବୁଲିକିନା ଆସିବୁ ବୁଲାବୁଲି କଲୁ ଖାଲି ବିଜ୍ ତ ପଟେ ଆଉ। ସୀମାଞ୍ଚଳ ସେପଟିଥିଲୁ ଆନ୍ଧ୍ରପ୍ରଦେଶ ସୀମାଞ୍ଚଳ ଯାଇଥିଲୁ ସେଠି ବୁଲିଲୁ। ହାଇଜାଗ ଗଲୁ କଇଲାଶ ବି ଗଲୁ। କୈଳାଶ ଗିରି ଟା ଭଲ ଅଛି ପୁରା ବଡ଼ ଶିବ ମଣ୍ଡଳ ଅଛି ଶିବ ପାର୍ବତୀଙ୍କ ମୂର୍ତ୍ତି ଅଛି। ସେଠି କୈଳାଶ ରେ ବୁଲିଲୁ ସବୁଆଡ଼େ ଯୁଆଡ଼େ ଦେଖିବା ପାହାଡ଼ ଆଉ ସମୁଦ୍ର ପାହାଡ଼ ଡେଇଁ ସମୁଦ୍ର ପାହାଡ଼ ପୁଣି ଚଢ଼ିକି ପୁଣି ଖସିଲା ସମୁଦ୍ର ଚାରିଆଡ଼େ ଖାଲି ସମୁଦ୍ର। ମା ସେଠି ସମୁଦ୍ର ରେ ବିଚ୍ ରେ ଆମେ ବୋଟିଂ କଲୁ। ବୋଟିଂ କରି ବୁଲାବୁଲି କରି ଖାଇଲୁ ଖାଇକି ପୁଣି ଯଉଠି ରୁମ୍ ନେଇଥିକୁ ହେଠି ଆସିକି ରହିଲୁ। ଫୁଣି ତାପଦିନ ସକାଳେ ଏମିତି ବୁଲିଲୁ ସ ଗୁଆଟେ ଗାଡ଼ି ଗୋଟେ କରିକି ଥିଲା ଆରେଞ୍ଜ କରେଇକି ଗାଡ଼ିରେ ବୁଲିଲୁ। ବୁଲି ବୁିଲାଇକି ପୁଣି ସେଇଦିନ ତା ପରଦିନ ରାତି ରେ ପୁଣି ଟିକେଟ୍ କାଟିଥିଲୁ ଆମେ ରାତିରେ ଆମେ ରିଟର୍ଣ୍ଣ କରିକି ଆସିଲୁ। ଆସିକୁ ଭୁବନେଶ୍ୱରରେ ପହଞ୍ଚିଲୁ ଆଉ।
ଆଛା ଟ୍ରିପ୍ ଟା କେତେ ଦିନର ଥିଲା? ଆଛା ସାଙ୍ଗସାଥି କେତେ ଜଣ ଯାଇଥିଲେ?
ସାଙ୍ଗସାଥି ଆମେ ଯାଇଥିଲୁ ଛଅ ଜଣ ପିଲା ଯାଇଥିଲୁ।
ବହୁତ ସାରା ଏଞ୍ଜୟ କରିଥିବ ଖରା ବି ଜଣା ପଡନ ତ ସାଙ୍ଗ ଥିରେ ଥିବେ ମାନେ ଖରା ବି ଜଣା ପଡିବ ନିହାତି ଆଉ ବି ଏତେ ଦୂରୁକୁ ଯାଇଥିବେ ମାନେ କିଛିଟା ବି ମାନେ ଯଦି କିଛି ବି ମିସ୍ କରିଦେଲ ମାନେ ଭାରି ବାଧିବ ଆଉ ଯାଇ ହବ କି ନେକ୍ସଟ୍ ଟାଇମ୍ ସେଇ ଜାଗାକୁ ବି। ହ
ହଁ ଗୋଟେ ଜାଗାକୁ ଗଲେ ତ
ଉଁ ଯାଇ ହବ ନ ହେନ୍ ନାଇଁ। ହୁଁ ହୁଁ ଇଏ କଣ ଆମ ଓଡିଶାର ପୁରୀ ହେଇଚି ହଁ ଯେତେ ଥର ଯିବ ସେତେ ଥର ନୂଆ ଲାଗିବ କି?
ହଁ।
ପୁରୀ ଗୋଟେ ଏମିତି ମାନେ ଆମ ଓଡିଶ ଗୋଟେ ଜାଗା କି ମାନେ ତାକୁ ଯେତେ ଥର ଗଲେ ବି ସେ ମାନେ ନୂଆ ଲାଗିବ।
ହଁ ପୁରୀ ତ ମୁଁ ପ୍ରତି ମନ୍ଥରେ ଯାବି ହେଲେ ଗୋଟେ ଥର ଯିବି। ପୁରୀ ଯାଏ ମାସୁକୁ ଥରେ। ଯାଏ ଆମେ ନାଇଟ୍ କର ଆଉ ଦିନରେ ତ ଆମେ ମନ୍ଦିର ଦର୍ଶନ କରିବା ଏପରି ପରିସ୍ଥିତି ହେଲାଣି ଗଲେ ରାତି ଗଲେ ହିଁ ଭଲରେ ଦର୍ଶନ କରିପାରିବ।
ଆଚ୍ଛା। ଆଉ।
ଆମ ରାତିରେ ଯାଉଛୁ ଦଶଟା ବେଳକୁ ଦଶଟା ଏଗାରଟା ବେଳକୁ ଭଲ ସେ ଦର୍ଶନ କରିକି ବୁଲାବୁଲି କରି
ଆଚ୍ଛା। ଉଁ ଆମେ ଆମେ ଥରେ ଯାଇଥିଲୁ ଦାରିଙ୍ଗ ବାଡି ଆମର ବୁଲି ପଡେଇ
ହ ହ୍ୟାଲୋ।